ହ୍ୟାଲୋ!
ଲୋ!
ହ୍ୟାଲୋ!
ହଁ, କଣ କରୁଛ?
ଆପଣ ମୋ! ଆପଣଙ୍କର ଏଜ୍ କେତେ?
ଟ୍ୱେଣ୍ଟି ୱାନ୍।
ଆରେ ମୁଁ ସାନ ହେ। ଦିଦି ନୁ ପ୍ରଣାମ!
ବସ୍ ରେ ଯାଉଛି।
ଭଲ ଅଛନ୍ତି?
ହଁ, ତମର! ତମକୁ କେତେ ଏଜ୍ କି?
ମୋର ଏ ଅଠର ଚାଲିଛି।
ଏ ପ୍ଲସ୍ ଟୁ
ସରିଲା ଆଉ। ଡିପ୍ଲୋମା କରି ଡିପ୍ଲୋମା କରିବି ତ ଏବେ ଆଉ। ମାସ ପରେ ଯିବି ହେରା ହଷ୍ଟେଲ ତ! କଣ କହିଲେ ଆୟାଁ?
ପ୍ଲସ ଟୁ ସାରିକି ଡିପ୍ଲୋମା କରିବ।
ଏ ଓଡ଼ ଗାଁ ପଟେ କରିବି ତ! କଣ କହିଲ?
କୋଉଠି ପଢୁଥିଲ?
ମୁଁ ଆମ ନୂଆଗାଁରେ ପଢୁଥିଲି।
ତମ ନୂଆ ଗାଁ! ଓହୋ! ମୁଁ, ବି ତ ପ୍ଲସ ଥ୍ରୀ କରୁଥିଲି ନୂଆଗାଁରେ ଆଉ। ଦଶପଲ୍ଲା।
ଦଶପଲା ଆମର ବି ସେଇ ନୂଆଗାଁ। ଏବେ ସରିଲା ନା କଣ ପ୍ଲସ୍ ଥ୍ରୀ?
ମୁଁ ଯାଉଥିଲି, ପ୍ଲସ ଥ୍ରୀ ନୂଆଗାଁ। ହଁ, ଏବେ ସରିଲା ବା ଏଇ ବର୍ଷ।
ଓହୋ! ଏ ଯୋଉ-ଉ ତାହଲେ, ଆଙ୍କ ମ ଯୋଉ କାହା ବ୍ୟାଚ? ଆପଣଙ୍କର ଏଇ ଯୋ ଓ ୟେଲୋ ଡ୍ରେସ୍ ବା ପକିଆ ଆମ୍
ନା ନା ଏବେ ପିଙ୍କ, ପିଙ୍କ ବ୍ୟାଚ୍ ଟା, ପିଙ୍କ କଲର ବ୍ୟାଚ୍।
ପିଂଙ୍କ କଲରଅ!
ହଁ, ଏବେ ସରିଲା ମ।
ଓହଁ! ଯୋଉ ପିଙ୍କ୍ କୁ ମାନେ ଯୋଉ ବାଇଗଣୀ କଲରଟି ମିଶିକି।
ହଁ ହଁ ସେ।
ଓ ହଁ ହଁ ହଁ ହଁ ହଁ।
ତମର କୋଉ ଗାଁ କି?
କଣ କହିଲେ?
ଆମର ପ୍ରପର ନୂଆଗାଁ
ହଁ, ପ୍ରପର ନୂଆଗାଁ। ଯେ ମ ଶିବପୁର ପାଖରେ ସେ ର ମନ୍ଦିର
ଏଇ ଯୋଉ ମୁସ୍କାନ୍ ହର ଘର?
ସେ ବ୍ରିଜ୍ ପଛକୁ ଆମର।
ହଁ, ହଁ ସେ ବାସ୍ତ୍ରାଳୟ ସାଇଡ୍।
ମୁସ୍କାନ ଦେବେ, ଯୋଉ ଗ୍ୟାସ ଷ୍ଟ୍ରିଙ୍ଗ୍ ରୋଡ଼ ଟା
ହଁ।
ସେଇ ଫ୍ରଣ୍ଟରେ ଇନା।
ହ ଯାଇଛି ସେଇଆଡ ତିନ ଚାରଥର ଯାଇଛି ମୁସ୍କାନ ଘରକୁ ଯାଇଛି। ତାପରେ ଏବେ ଆମର ଯୋଉ ଆଇ ଆର ସି ପଡ଼ିନଥିଲା କି ଆମ୍ବଝରୀ ସ୍କୁଲ ରେ
ହଁ ହଁ।
ଯାଇଛି ସେପଟେ ଛ ସାତ ଦିନ ହେଲା ହେଇଠିକି ଯାଇଛି।
ହ ହଁ ହ ହ ପ୍ଲସ୍ ଥ୍ରୀ ତିନିଶ ବାସ୍ତୋରି ରହିଲା।
ଏଇଠି ଏକଲବ୍ୟ?
ନାଇଁ ନାଇଁ ମୁଁ ଥିଲି ଗୁରୁକୁଳୁ ରେ ନାଇଁ ନାଇଁ ଏବେ ଯା ମୁଁ କୋଚିଂ କଲେଜ ବାଲା ଫିଟେ ଲେନି ଖୋଲିଲେନି କି? ହଁ କୋଉଠି କହିଲ ଆମର ତ ପି ସି ସି କୋଚିଂ ସେଣ୍ଟର। ହଁ ସେଇଠି ରୁମ୍ ଭଡା ନେଇଛନ୍ତି ମ ହେଇଠି ଖୋଲିନାହାନ୍ତି।
ଆଉ ତାହେଲେ ତାହେଲେ ତୋର ଏଇ ଯୋଉ ଶୁଭ୍ରାଂଶ ହେରିକା ବ୍ୟାଚ ନାଇଁ କି? ସୁଧାଂଶୁ ଦଶପଲା ଯଉ ଜାଉ ଥିଲା।
ହଁ ଲୋ ଲୋକନାଥ ଗୁରୁ ଶଭ୍ରାଂଶୁ
ହଁ ଗୁରୁ ଓମ୍ ଏ ମାନେ ତଆଉ କଣ? ହଁ ହଁ ସେ ମାନଙ୍କୁ
ତମର ପୁରୁଣା ଦଶପଲା କି? ହ ହଁ ଖମର ସାଇ ସେ ତ ଓମ ହର ଗାଁ ଆଉ କମ୍
ଓମ ହେରିକାର ପୂରୁଣା ଦଶପଲା ତାଠୁ ଟିକେ ବାଟ ଆମ ଗାଁ ଆଉ। ହଁ ତା ଆଗକୁ ଆମ ଗାଁ ତାଙ୍କର ପୁରୁଣା ଦଶପଲା ରୋଡ ସାଇଟ୍ରେରେ ସବୁ। ଆମର ସେଇ ଗାଁ ଭିତର ଆଡେ ପୁରା ହଁ।
ଏବେ କଣ କରିବେ?
ମୋର ଏବେ ଦେଖିବା ବି ଡି ଦେଇଛି। ରେଜଲଟ ଆସିଲା ଠୁ ଯଦି ହବ ତ କରିବି ବି ଡି ନହେଲେ ଆଉ ସି ଟି ବି ପକେଇଛି। କି
ହଁ।
ତ ହେଇଯିବ ଯଦି ହବ କରିବି ସି ଟି ଯଦି ହବ କରିବି ଯୋଉଟା ହବ
ଯୋଉଟା ସୁବିଧା ହବ ସେଇଟା କରିବା କଥା ତ ଆଉ କଣ ମ ଟିଚର ଲାଇନ ତ ଆଉ।
ତମେ କୋଉଠି କରିବ।
ମୁଁ ଓଡ଼ଗାଁ ଡିପ୍ଳୋମା କରିବି ମ ଓଡ଼ଗାଁ। ଯୋଉ ପୁ ପ୍ରାଇଭେଟ ଟା ଯୋଉ ଗର୍ମେଣ୍ଟ ଗୋଟେ ଅଛି। ମୁଁ ଗର୍ମେଣ୍ଟରେ ନ କରିବି ପ୍ରାଇଭେଟ ଟା ରେ କରିବି ଆଉ।
ନୟାଗଡ଼ ରେ ଗୋଟେ ଅଛି ବା ଡିପ୍ଲୋମା?
ସେ ସେଟା ଗମେଟ ଟା ଏ ସେଇ ନୟାଗଡ଼ ଯେ ଓଡ଼ଗାଁ ହେଇ ଲାଇନେ ରେ ଅଛି ଓଡ଼ଗାଁ ଲାଇନିରେ। ସେ ଗର୍ମେଣ୍ଟରେ ଗଲେ ବ୍ୟାକ ଲାଗିଲେ ଟିକେ ଇ ତ ଅସୁବିଧା ହବ। ତ ପ୍ରାଇଭେଟରେ କରିଦେବି ଆଉ।
ଗମେଣ୍ଟ ରେ ହବନି କି?
ଗର୍ମେଣ୍ଟରେ ଏ ଏ ଦଶମରେ ଥିଲା ତିନି ଶହ ଚଉରାନବେ ସିଏ ନଉଛି କେତେ? ଥାର୍ଡ ସିଲେକ୍ସନ ଟା ସେଭେଣ୍ଟି ନା କଣ ହଉଛି ଆମ ସେଭଣ୍ଟି ବି ନାହିଁ। ଆ ମୋର ଅଛି ସିକ୍ସଟି ଫୋର ନା କଣ। କଣ କହିଲେ?
ଥାର୍ଡ ସିଲେକ୍ସନ ଏତେ ନଉଛି।
ସୁଭିଲାନି।
ଥାର୍ଡ଼ ସିଲେକ୍ସନ ଟା ଏତେ ନଉଛି?
ସେଭେଣ୍ଟି।
ଓହୋ।
ତାପରେ ସ୍ପଟରେ ଗମେଣ୍ଟ ସ୍ପଟ ସିଟ ବି ରହୁନି ସ୍ପଟ ଆଡ଼ମିସନରେ। ସେଠି ସ୍ପଟହଉନି ଗମେଣ୍ଟ କଲେଜ ରେ ସିଟ ରହଉନି ଡିପ୍ଲୋମାରେ। ଆଉ କହିବି ମୁଁ କାଡକୁ ପକେଇି ପ୍ରାଇଭେଟ ରେ କାହିଁ କରିବିନି।
ହ ପ୍ରାଇଭେଟ ରେ କରିଦେଲେ ଭଲ।
ହଁ ପଇସା ଅଧିକ ଗଲେ ତାପରେ ଆମ ଗାଁ ର ସେଇ ଏବେ ଆମ ଉପର ବିୟାଚ ରେ ଜଣେ କରୁଛି ତ ତା ଗୋଟେ ରୂରେ ରହିଛିିବ ତ ଆମର ଆଉ କଣ। ଏକୁଟିଆ ରହିଥିଲେ ଅସୁବିଧା ଥିଲା ନା କଣ।
ମ ହଷ୍ଟେଲ ପ୍ରାଇଭେଟ ରୁମ ନେଇକି ରହିିବ ନା ସେ କଲେଜ ରେ ହଷ୍ଟେଲ
ହଁ ହଷ୍ଟେଲ ସେ କଲେଜର ହଷ୍ଟେଲ ଅଛି। ଆଉ ଏମିତି ଏକୁଟିଆ ରହିଥିଲେ ବି ଆଉ । ନ୍ତା ତାର ମୋର ମିଶିକି ରହିଯିବୁ ଆଉ କଣ।
ହ କଣ କରିଛି ଆଇଟି ଆଇ କରିଦେଲେନି।
ଆଇ ଆଇଟିଇ ନାମ ମାନେ। ଆମ ଫେମିଲି କଣ ଆମ ପିଇସା ହେଇକା ସବୁ ମନା କଲେ ଆଇ ଟି ଆଇ କରିବାକୁ ତ ଆମ ଘର ରାଜି ହେଲେନି।
ଆଇଟି ଆଇ ପିଲା ପ୍ରାୟ କରୁଛନ୍ତି। ଆଇଟି ଆଇ ଦି ବର୍ଷ କରିଦେଇକି ସେମାନେ। ହାଇଦ୍ରାବାଦ ହେରିକା ସେମାନଙ୍କୁ ସେ କଲେଜ ତରଫରୁ ସେମାନେ ପଳଉଛନ୍ତି କମ୍ପାନୀ କୁ।
ହଁ ମ ଏ ଏମିତିଟି ଫଲର ହେଲା ଆସୁନି କି ଏ।
ଆମ ଗାଁର ପିଲା ମାନେ ଏଇ ଯୋଉ। ସେମାନେ ଦଶମ ପରେ ହିଁ ଆଇ ଟି ଆଇ କରିଦେଇକି ସବୁ ପଳେଇଥାନ୍ତି ହାଇଦ୍ରାବାଦ ରେ ସବୁ ଯାଇକି କମ୍ପାନୀରେ। ଯାଇକି ସବୁ ରହିଗଲେଣି।
ଉୁଁ ହୁଁ ହୁଁ ନାଇଁ ବି ଆସୁଛି ଏମତି ଜବ ଯେ।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
ଦେଖାଯିବା କଣ ହଉଛି। ଆଉ ଯଦି ଏମିତିରେ ଯଦି କଣ କହିଲେ ଗଭର୍ମେଣ୍ଟ ଜବ କୁ ଆ ଶା ଲାଗୁନି ମୋର।
ନାଇଁ ଆମକୁ ବି ତ ଗଭର୍ଣ୍ଣମେଣ୍ଟ ଜବ୍ କୁ ଆଶା ହିଁ କରୁନି ମୁଁ ଏବେ। କରୁଛି ଯୋଉ ପିଏମ ସୂର୍ଯ୍ୟ ଘର ଜାଣିଛ?
ନା ନା।
ସୁନ୍ଦର ଲାଗୁଛି ମୁଁ ଏବେ।
ହଁ ହଁ ହଁ ହଁ।
ସେଇଥିରେ ଏବେ କରୁଛି ଏଇ ଟେଲି କଲିଙ୍ଗ ରେ ଅଛି ଏଇଥିରେ।
ଓ ହଁ ହଁ ହଁ।
କଲେଜ ସରିବା ପରେ ସେଇଠି ଦଶକୋଲାରେ ଥିଲା ତ ଗୋଟେ କରିଦେଇଛି ଆଉ।
ହଁ ଘରେ ବସିବା ପାଇଁ କାହିଁ ଯାହା ଯେତିକି ଆସୁଛି ଭଲ।
ହଁ ସକାଳ ନଅଟାରୁୁ ସନ୍ଧ୍ୟା ସାତଟା ଆଠ ହଜାର ଟଙ୍କା ଦଉଛି ମାସକୁୁ।
ହଁ।
ବାଦ ଯଦି ଉ ସୋଲାର ଯଦି ଲୋକଙ୍କ ମାନେ ଲୋକଙ୍କଠୁ ଡକ୍ୟମେଣ୍ଟ ଆଣିକି ଯଦି କାହା ଘରେ ଏମିତି ଗୋଟେ ସୋଲାର ଲଗେଇବ ତାହେଲେ ଗୋଟେ ସୋଲାର ପାଇଁ ସେ ପାଞ୍ଚ ହଜାର ଦଉଛି ଆଉ।
ହଁ ବୋନସ ଟା ଆଉ। ହଁ ବୋନସ ଟା ତ ଆଉ କଣ ମ।
ହଁ ଧର ବାହାରିଛି ପାଞ୍ଚ ହଜାର ଦଉଛି ଏମିତି ଆଉ କହିଲେ ମୁଁ କରୁଥିବା କାହିଁ ଘରେ ବସିଥିବି ଏବେ।
ହଁ ଆଠ ହଜାର କଣ ଖରାପ ହବ ନା କଣ ନିଜ ଗାଁରେ ରହି।
ପୁଣି ପାଖ ଗାଁ ପାଖ ପାଞ୍ଚ କିଲୋମିଟର ବାଟ ସାଇକେଲରେ ଯିବା ଆସିବା କରିଦଉଛି।
ହଁ।
ପ୍ଲସ ଟୁ ରେ ସବୁବେଳେ ସାଇଲରେ ଯିବା ଆସିବା କରୁଥିଲୁ। ଏବେ ମୁଁ କହିଲି । ସେତେଲେ ତ ଦି ବର୍ଷ କରିଦେଲେ ଏବେ ଏଠି ଅଛି ନା ଆଁରେ କାହିଁ କରିଦେବନି କରୁଛି ସେଥିାଇଁ ଆଉ।
ହଁ ତା ବିଏସ୍ କଲେଜରେ କରୁଥିଲୁ ନା କଣ?
ନାଇଁ ମୁଁ କରିଥିଲି। ଯ କରିବୁ ଆମେ। ସକାଳେ ଛଅଟାରୁ ଘରୁ ବାହାରିକି ଆସିବୁ ଆସିଲେ କୋଚିଂ ସାରିବ ନଅଟାରେ ନଅଟାରୁ। ଯାହା ଟିଫିନ ନେଇକି ଆସଥିବୁ ଘରୁ ଖାଇ ଦେଇେଇକି ଯିବୁ କଲେଜ। କଲେଜ ସରିବ ଦିଟା ରେ। ଦିଟାରୁ ପୁଣି ଘରକୁ ଘରୁ ଆସିବୁ ପୁଣି ତିନିଟା ବେଳକୁ କଲେଜ ଟିଉସନ ଆସିବୁ। ଟ୍ୟୁସନ ଛୁଟି ହବ ଛଅଟାରେ ପୁଣି ଘରକୁ ମାନେ ଚାରି ଥର ଯିବା ଆସିବା ଦିନକୁ ହୁଏ।
ହଁ ପରିଶ୍ରମ ହେଲେ ତାହାଲେ।
ଏବେ ରାତିରେ ଆମ କଲେ ଏବେ କଦେ ଅଳ୍ପ ବାଟ ତ ପୁଣି ଏଇଠୁ। ପେଟ୍ରୋଲ ଟାଙ୍କି ଟିକେ ତଳକୁ ସାଡେ। ହେତ ମୁଁ କହିଲି କରିଦବା କାହିଁ ବସିବା ଘରେ।
ଘରେ ବସିବାକୁ ଯେତିକି ହେଇ ଦି ହଜାର ହଉ ନା କାହିଁ ଭଲ ନିଜ ଖର୍ଚ୍ଚ ତ ନିଜେ ଉଠେଇଲୁ ନା।
ଆଜ୍ଞା ତମେ ଦଉଛୁ ପୁଣି ଏଥିରେ ବୋନସ କେତେଟା ମିଳିଯାଉଛି ଏମତି ଆଉ।
ହଁ ତାହେଲେ ଗୋଟେ ଦିଟା ବୋନସ ମିଳିବନି କି।
ମାନସ ମୁଁନ ମୁଁ ମାନେ ମୋର ଗୋଟେ ଆଉଗ ଅରେ ତ ସିଏ ମତେ କହିଲା ତୁ କରେ ତୁ ଯଦି କିଏ ଲୋକ ମିଳିଲେ ତାହେଲେ ମୁଁ ତତେ ହାପ ଦେବି ତୁ ତୋର ପଚିଶ ମୋର ପଚିଶ ମୁଁ ତାକୁ ଏମିତି ତିନି ଚାରଟା କରିକି ଦେଇଦେଇଛି ସିଏ ମତେ ଏମିତି ପାଞ୍ଚ ଛ ସାତ ହଜାର ଟଙ୍କା ଦେଇଦେଲାଣି ଆଉ ମାନେ ଭଲ ଯୁଆଡେ ହେଲେ ଗୋଟେ ହେଇଯାଉଛି
ହଁ
ଆଗ ତାର ମାର୍କେଟିଙ୍ଗ ରେ ସେମାନେ କୋଡ଼ିଏ ହଜାର ପାଉଛନ୍ତି
ହଁ
ମାନେ ମୁଁ ଝିଅ ପିଲାଟା କଣ ସ୍କୁଟି ଫୁଟି ସ୍କୁଟି ମୋ ଭାଇ ନେଇଯାଇଥିବ ମୁଁ କହିଲି ସେ ଯଦି ମତେ ଦିଅନ୍ତା ମୁଁ ଟିକେ ମାର୍କଟ କରନ୍ତି ହେଲେ କୋଡିଏ ହଜାର ଟଙ୍କା ଦିଅନ୍ତା ପୁଣି ତେଲ ସରିବ ହେଇଥିରେ ମୁଁ କହିଲି ଥାଉ
ଜୁଷରେ କୋଡିଏ ହଜାର ଟଙ୍କା ଦେବେ ତେଲ ଖର୍ଚ୍ଚ ଟା ନିଜର
ନିଜର ସବୁ ନିଜର ଖାଇବା ବି ନିଜର ସିଏ ଖାଲି ଦରମା ଦେବେ ତମେ କାମ କରିବ
ଅହୋ ସେମିତି ତେଲ ତ ଅଧିକ ପଳେଇବ
ମାର୍କେଟିଙ୍ଗ କରୁଛି ତାର ଯାହା ମାର୍କେଟିଙ୍ଗ ରେ କହନ୍ତି ଟିକେ ବେଶୀ ପଇସା ମାନେ ଦରମକୁ ଦରମା ପାଇଲେ କୋଡିଏ ହଜାର ଆଉ ଯଦି ମାସକୁ ପାଞ୍ଚ ଛଅ ଟା କରିଦେଲ ବୋଲି ସେଇଥିରେ ତିରିଶ ଚାଲିଶ ହଜାର ପାଇଯିବନି କି
ହଁ ହଁ ହଁ
ପ୍ରାୟ ସେଗୁଡା ହିଁ ଲଗେଇଲେଣି ତ ଅସୁବିଧା କିଛି ନାହିଁ ସେମାନେ କରିଦଉ ସେଟିକ ହେଲା ଆଉ ମୁଁ କହିଲି ମୋର ଆଉ କେତେ ମାସ ଯାଉ ମୁହେଲେ ଆଉ ଗୋଟେ ବାଇକ ଟେ ଉଠେଇଦେବି ଆଉ
ବାଇ ରେ ସ୍କୁଟି ଉଠିବ
ମୁଁ ମତେ ସ୍କୁଟି ଭଲ ମତେ ଆସିଛି ମୁଁ କହିଲି ଭାଇ ବାଇ ଉଠେ ଦେବେ ନହେଲେ ବାଇକ ଟା ତୁ ନେଇଯିବୁ ସ୍କୁଟି ଟା ମତେ ଦେଇ ଦବୁ
ଓ ହୋ ହ ହ ହ ଭାଇକା ଆପଣ ତମେ ଭାଇ କି ଦେଇଦେବେ ଆଉ କଣ
ହଁ ବାଇକ୍ ଟା ହେଇଗଲେ ମୁଁ ବାଇକ୍ ଟା ତାକୁ ଦେଇଦେବି ସେ ତା ସ୍କୁଟି ଟା ମୁ ଆଣବି ଭାରି ଆଉ
ହଁ ସ୍କୁ ସ୍କୁଟି ଟା କଣ ପୁରୁଣା ହେଇଥିବ କି ନୂଆ ସ୍କୁ ଯେ ଯେ ଦି ବର୍ଷ ମାତ୍ର ହେଇଛି କଣ ନଆ ନକ ପୁରୁଣା କି ଲୋକ ଚଲୁଛନ୍ତି ପନ୍ଦର କୋଡିଏ ବର୍ଷ ତ ଦି ବର୍ଷ ଟା କଣ କୋଆ ନା କମ
ଦେଖିଦେଲା ମୁଁ ଏଇଟା ଆଉ କେତେ ମାସ ଯାଉ ଭାରି ଏ ସେଦି ଯଦି ଚାଳିଶ ପଚାଶ ହଜାର କଲୁ ତାପରେ ସ୍କୁ ବାଇକ ଟେ ଦେଇଦେବେ ଆଉ
ଓ ହଁ ହ ହଁ ହାତରେ କିଛି ରଖିକି ଉଠେଇଲେ ବି ଭଲ ଏମିତି
ହଁ ମୁଁ ଭ ରଖିଥିଲି ଗୋଟେ ଇଏ ଏ ଚାକିରିଆ ଯେହେତୁ ନିଜେ ଇନକମ କରୁଛି ସମସ୍ତଙ୍କର ପୁଣି ଟିକେ କଣ ଦେବି ନା ନାଇଁ ପୁଣି ସମସ୍ତଙ୍କୁ
ହଁ
ଘରେ କହିବେ ଚାକିରି କଲୁଣି ଏତେ ପଇସା କମେଇଲୁଣି କିଛି କାଇଁ ଏମିତି ସମସ୍ତଙ୍କୁ ଗୋଟେ ଗୋଟେ ଆମ ଆମ ଘରେ ଯୋଉ ଅଛ ଛନ୍ତି ସମସ୍ତଙ୍କୁ ଟିକେ ଟିକେ କଣ ଦେଇଦେବେ କଣ ଡ୍ରେସ ଫ୍ରେସ କିଣିକି ଦେଇଦେବି କଣ ଏମିତି ଆଉ ଁ ରଖିଛି ଏତେ ପଇସା ରଖିଛି ଆଉ ରଖି ସବୁ ଏମିତି ରଖି ରଖି କରିଦେବି ଆଉ
ହଁ ତାପରେ ମ୍ୟାରେଜ ଆଉ
ବାହାଘର ପାଇଁ କହିଲେଣି ଯେ ମୁଁ ନାହିଁ କରି କିି ଅଛି ଆଉ ବିଲ ନାଇଁ ତାକୁ କେତେ କରେ ତାକୁ ବାହାବେ
ନିଜ ଗୋଡରେ ନିଜ ଠିଆ ହେଇଯିବ
ହଁ ଯୋଠି ହେଲା ବୋଟେ ରହିଲା ତୁ ତାପରେ ତା ବାହାଘଘାନ ଦେଖା
ହଁ ରହିବା କ ଯୋଉଟୋେ ପରମା ରହିବ ଭଲ
ହଁ ଏଇଟା ଅଛ ତ ଏଇଟା ଦା ସିଏ କହୁଥିଲା ଦା ଏଣ୍ଟ୍ରି କରିବାକୁ ଯେ କହିଲୋ କଲେ ଆଉ କରିବା ନହେଲେ ଏଇଟା ଆଉ ଏଇ ମାସଟା କ ଆର ମାସ ନହେଲେ ଡାଟା ଏଣ୍ଟ୍ରି କରିବି ନା ତା ପାଇଁ ସେ ଚଉଦ ହଜାର ଦବ ସେଇ ଏକା ଖାଲି ଟେଲି କଲିଙ୍ଗରେ ବସିକି ଲୋକଙ୍କୁ ଫୋନ କରିବ ଡାଟା ଏଣ୍ଟ୍ରି ହଉ କି ତମେ ଡାଟା ତମର ଯାହା ଅଛି ଯେମିତି କରିବ ବସିକି। ମୁ କହିଲି ଡାକେ ଏଣ୍ଟ୍ରି କରିବି ତାହେଲେ ଚଉଦ ହଜାର ଟଙ୍କା ଦବତ ସେଇ ଏକା ଟାଇମ
ହଁ,
ଅଧିକ ମଳା କରିବି ନହେଲେ
ହଁ, ହଁ ଛଅ ହଜାର ଟଙ୍କା ଦେବେ କାହିଁ କରିବେନି ସେଇଟା
ହଁ,
ଏଇଥି ଟିକେ ଖା କଥା ହେବେ ଖାଲି ଟାଇପିଂ କରିବୁ ଆଉ କଣ? ଏତିକି କି ତ କଥା ଯଦି ଅଫିସରେ ନହେଲା ଘରେ ବସିକି ବି ଟାଇପିଂ ଦେବେ ନା ନାହିଁ
ନାଇଁ ଅଫିସ କାମ ତାଙ୍କର ସବୁ ଅଫିସରେ ହଁ,
ହଁ ଯଉଠି ହେଲେ ବସିକି କରିବା କଥା ନା ଏସି ତଳେ କି ଫ୍ୟାନ ତଳେ ଯୋଉଠି ହଉ ଆଉ ତାଉ କିଛି କାମ କରୁନାହାନ୍ତି ସିଏ
ତ କହିଦବ ନହେଲେ
ହଁ, ଆଉ ଯଦି ଏମିତି ଘରେ ବସିବା ଅପେକ୍ଷା ଯାହା ହଉ ଯାହା ମିଳୁଛି ତାହା କରିବାଟା ଭଲ।
ହଁ, ଥର
କଣ ହେଲା?
ନାଇଁ ଡାଟା ଏଣ୍ଟ୍ରି ଟା କରିବା ଆଉ
ହଁ, ଯୋଉଟା ମିଳୁଛି ସେଟା କରିଦିଅନ୍ତୁ ହଉ ରଖୁଛି ହେଲୋ